ହଁ ଭାଇ କୁଅ।
ହେ ଭାଇ ଘରେ।
ଆଉ କୁଆଡେଆ ଯାଇଥିଲ ଗୋଟେ ବୁଥିଲ ନା ମୁଁ ତମକୁ ଦେଖିତିିନି।
ହଁ ହଁ ଏ ମେଡିକାଲ ଟିକେ ଯାଉଥିଲୁ।
ଓହୋ କଣ କାମ ଥିଲା ବୋଲି?
ହଁ ଏଇଠି ଦେହ ଖରାପ ଥିଲା ଗୋଟେ ପିଲାାର ନେଇଯାଇଥିଲେ ଆଉ।
ସମସ୍ତେ ଥଣ୍ଡା ଜ୍ୱର ଏମିତି ହଉଛି ଆଉ କଣ କରିବା।
ହଁ ଆଉ ତମେ ଗୋଟେ କୁଆଡେ ଯାଉଥିଲ ମୁଁ ଦେଖିଥିଲି?
ମୁଁ ଏଇ ଯାଇଥିଲି ସେ ଜଣଙ୍କୁ ମେଡିସିନ ଆଣିଲେ। ଆଉ ତାଙ୍କ କଣ ସଉଦା ପତ୍ର ଟିକେ ଆଲି ତାଙ୍କ ସହତ ଯାଇକିନି ଆଉ ଟିକେ ଯିବା ମୁଁ ପଳେଇନି ଆଉ।
ଓ ହୋ।
ଆଉ ତମ ଆଇ ଜଣେ ମୁଁ ତମକୁ ଦେଖିବି ଆଉ।
ହଉ ମୁ ଦେଖିତରିଆ। ଆଉ ଏଇ କଣ ଗୋଟେ ପ୍ଲାନିଂ କରୁନ ଖରା ନାଇଁ କାଉଁଳିଆ ପାଗ ଦେଇଛି।
ଭାଇ ଆମର ତ ଟିକେ ଖରା ଜୋର ହେଇଗଲାଣି ଏ।
ଓହୋ। ଆଉ କଟେ ମାନେ ଗୋଟେ କରନା ଭୋଜି ଭୋଜି ଟ କରନ୍ତି ରଜରେ।
ଆଉ କରିବା ସବୁ ପିଲା ଠିକ କର କରିବା ଆଉ। ଏ ଖରା ତ ଏମିତି ହଉଛି ଖରା ଟ ଯଦି କମ ହବ ତାହେଲେ ଭୋଜି କରିବା ପାଇଁ ଇଚ୍ଛା ହବ। ଖରା ଟା ତ ରହୁଛ ମାନେ ଘରୁ ତ ବାହାରିବନି ଭୋଜି କରିବା ଦୂରର କଥା।
ଏଇ ସେଇଟା ବି ଗଟେ ଖରା ତ ପ୍ରବଳ ହଉଛି।
ଭାଇ କଣ ଖିଆକୁୁଇ କରିଥିଲେ ନା କିଛି କରିନ?
ହଁ ଭାଇ ସେ ଯାଇଥିନି ଯୋଉ ମେଡିକାଲ ହେଠି ଖାଇଦେଇକି ଆସିଥିଲି ଆଉ ତାର ବ୍ଲଡ ଦେ ରେଷ୍ଟ କରଥିଲେ ଆଉ କରିବ ବୋଲି ଖାଇନଥିଲୁ କିଛି। ଆରେ ମୁଁ ଟିକେ ବ୍ଲଡ ଟେଷ୍ଟ କଲି ସିଏ ଖାଇ ନଥିଲୁ ଖା ବ୍ଲଡ ଦେଇ ଦେଇକି ଖାଇ ଦେଇକି ଆସିଲୁ ଆଉ।
ହଁ ଆପଣ ଭଲ କରିଛ ଆଉ।
ହଁ ଆଉ ତମର କିଏ ଅଛି ଏବେ ନା?
ମୁଁ ତ ସକାଳୁ ଉଠି ପଖାଳ ଖାଇ ଦେଇଥିନି ଆଉ। ପଖାଳ ଟା ନଖାଇନେ ଖରା ଦିନେ ହଉନି ସେଥିରେ ପଖାଳ ଟେ ଖାଇଦେଇଛି ଆଉ। ଆ ଗାଧିଲ ନା ଗାଧିନ?
ନାଇଁ ଯାଉଛି ଏବେ ବାହାରିକି ଗାଧେଇବି। ଗାଧେଇକି ପୁଣି ଆସିକି କଣ ଯୋଉ ପ୍ରୋଜେକ୍ଟ ବନେଇବାର ଅଛି ଗୋଟେ ପ୍ରାକୃତିକ ବିପର୍ଯ୍ୟୟ ଉପରେ।
ଓହୋ।
ହଁ। ଏ ବଡ ଭଉଣୀଙ୍କର ଦରକାର ଅଛି ସେ କହିଥିଲେ ତ ତାଙ୍କୁ ଦବାର ଅଛି ବନେଇକି କଣ କରିଆ ଭାଇ ବହୁତ
ଆଉ ତମେ ରଜ ପାଇଁ କେମିତି କଣ କିଛି କଲେଣି ନା ଏମିତି କିଛି ହେଇନି?
ହଁ ରଜ କାମ ଆରମ୍ଭ ହେଇଗଲାଣି। ଆଉ ଡେକୋରେସନ କାମଟା ହୁଛି ଦୋଳି କାମ ଟା ହବ ଆଉ।
ହଉ ମାନେ ସବ ଷ୍ଟେଜ୍ ମେଜ ସବୁ ଆସିସାଇଲାଣି ନା ଆସିନି କିଛି, ନା ଆସିବ।
ନା ନା ଷ୍ଟେଜ ଜିନସ ଆସିନି ଏଯାଏ।
ପରେ ଆସିବ ଆସ୍ତେ ଆସ୍ତେ ଆଉ।
ଓ।
ଆଉ ତାହେଲେ ତମର ଫଙ୍କସନ ହବ ଷ୍ଟେଜ ପ୍ରୋଗ୍ରାମ ହବ।
ହଁ ହଁ ଷ୍ଟେଜ୍ ପ୍ରୋଗ୍ରାମ ହବ।
ଭଲ ଭାଇ ତମର ତ ଭଲ କରନ୍ତି ରଜ ଆଉ।
ହ ଆଉ ମୁଁ ଯାଇଥିଲି ତମର ଏଇଠି ସେ ବାଟ ପାଖରେ ଗୋଟେ ହଉଥିଲା ଜାଗାରେ।
ହଁ ହଁ ହଉଛି ହଉଛି ଛୋଟ ଛୁଆ ମାନ ମିଶ ମିଶେଇ କରିଛନ୍ତି ଆଉ। ମାନେ ଏତେ ବଡ ଆକାରରରେ ନୁହେଁ ମାନେ ଛୋଟ ଆକାରରେ ହଉଛି ଆଉ।
ହଁ ସେତିକି ତ ଦରକାର ଆମ ଓଡିଆ ରିତିନିତି କି ବଞ୍ଚେଇକି ରଖିବା ଦରକାର ଆଉ କଣ।
ହଁ ଭାଇ ହଁ ଭାଇ ତମର ଚାଷ ବାସ କେମିତି କଣ ହଉଛି କୁହ ଟିକେ।
ଏଇତ ଅଳ୍ପ ଅଳ୍ପ ଲୋକ କରୁଛନ୍ତି ଚାଷ ହେଇନି।
ବାଇଗଣ ବାଇଗଣ ତମର ଫଳୁଚି ନା କିଛି ଫଳୁନି।
ନା ତମ ଆଡ଼େ।
ଆମ ଆଡ଼େ ଏଇ ତ ମୁଁ ବାଇଗଣ ଛୁଆ ଠିଆ ହେଇଛି ମନ ପଇଲା ଟକେ ବାଇଗଣ ଛୁଆ ତ ସେ ଦି ପଚାର ଦିନ ଆଉ।
ଓ ହୋ। ଆଉ ମଭାଇ ତମ ପାଠ ପଢା ଏବେ କେମିତି କଣ ଚାଲିଛି? ପାଠ ପଢା କେମିତି କଣ ଚାଲିଛି।
ପାଠ ପଢା ସେଭଳିଆ ଚାଲିଛି ଏନେତ ଖରା ଛୁଟି ଦେଇଛନ୍ତି କଲେଜ ମଲେଜ ଖୋଲାଇନିରେ ଯାହା ଟିକ ଟେ ପଢୁଛି ଆଉ।
ଆଉ ୟାପରେ କଣ କରିବ କିଛି ଭାବିଲନି ନା। ମାନେ ତର ସରିଲା ପରେ ଯୁକ୍ତ ତିନି କଣ କରିବ ଭାବିଛ ନା।
ସେମିତି କିଛି ଭାବିନି ଦେ ପ୍ଲସ୍ ଥ୍ରୀ ସରୁ ତାପରେ ଯାହା ଗଟେ କରିବ ଆଉ।
ଓହୋ।
ହଁ ସେଇ ଗଭର୍ମେଣ୍ଟ ଏକ୍ସାମ ପାଇଁ ପ୍ରିପାର ହୁଅ ନହଲେ ପିଜି ଫିଜି ପାଇଁ ପ୍ରିପାର ହୁଅ।
ହୁଁ ଭାଇ ସେଇଆ କଣ ଗୋଟେ କରିବା ଆଉ ନ କଲେ କିଛି ହବନି ଆ ତ ସବୁ କମ୍ପିଟିସନ ହେଇଗଲାଣି ସବୁ।
ସବୁଠି ଏଣ୍ଟ୍ରାନ୍ସ ହେଇଗଲାଣି ବିନା ପରୀକ୍ଷାରେ କୋଉଠି ଯାଇପାରିବନି।
ହଁ ଭାଇ ସେଇଆ ବା। ଏ ତମ ଆଡେ ଏଇ ଆମ୍ବ ଆମ୍ବଇନା ଫଳୁଚି ନା କିଛି ଫଳିନି।
ଆମ୍ବ
ହଁ।
ଆମ୍ବ ହଁ ପଳୁଛି ସେଭଳି।
ସରି ସରି ଆଇଲାଣି ବୋଧେ।
ହଁ ସରି ସରି ଆସିଲାଣି ତମ ଆଡ଼େ।
ଆମ ଆଡେ ବି ସରସରିୀ ରହିଲାଣି କାହିଁ ଆଉ ବି ସେ ଆମ୍ଭ ଆମ ଆଡ ନାହିଁ।
ଓ।
ସେମିତି କୋଉ ଗୋଟେ ଗୋଟେ ଗଛରେ କାଁ ଭା ଅଛି।
ଆଚ୍ଛା।
ଆଉ ତମ କଲେଜ କେବେ ଖୋଲିବା ଜାଣିଛ ନା ଜାଣିନ?
ନା କଲେଜ କଥା କିଛି କହିନାହାନ୍ତି ଯ ନୋଟିସ୍ ଆସିନି।
ରଜ ପରେ ଖୋଲାଯିବ ବୋଲି ଖାଲି କହିଥିଲି ନା କଣ?
ହୁଁ ଆରେ ତମର କଣ ଟେ ଶନି ମନ୍ଦିର ଅଛି ସେପଟେ କାଳେ।
ହୁଁ ଅଛି, ସେ ନଈ ପାଖରେ ଗୋଟେ ଶନି ମନ୍ଦିର ଅଛି।
ହଁ ହୋ, ନଈଆଡେ ତ ବୁଲିିବାକୁ ଯାଉଥିବ?
ହଁ ଡେଲି ଚାରିଟା ବେଳେ ଟିକେ ଟିକେ ଯାଉ ବୁଲିବା ପାଇଁ ଆଉ।
ଅହ
ଭାଇ ତମର ଗୋଟେ ଭଲ ବ୍ରିଜ ଟେ ନା ବ୍ରିଜ ଟା ଭଲ ହେଇଛି ତମ ଗାଁରେ। ସେ ରାସ୍ତା ଟା କମ୍ପ୍ଲିଟ ହେଲା ନା ହେଇନି?
ହଁ ରାସ୍ତାଟା କମ୍ପ୍ଲିଟ ହେଇଗଲାଣି।
ପିଚୁମିଚୁ ପଡି ସାଇଲାଣି?
ନା ପିଛୁ ପଡ଼ୁନି କଂକ୍ରିଟ୍ ହୋଉଛି।
ଓ କଂକ୍ରିଟି ନା, ପିଚୁ ରାସ୍ତା ରେ ସେଟା ହେଇନି କି ଜାନୀ।
ନା ଏଟା ହେଇନି।
ଓ ଏଟା ଆସ୍ତେ ଆସ୍ତେ ହବ ଆଉ, ଆମ ଗାଁ ଲୋକ କରିୁଥିଲେ ଏଇଟା ଆସ୍ତେ ଆସ୍ତେ କରିଦେବେ ଆଉ
ହଁ ସେଇଟା ତ ସେଇୟା। ହଉ ଭାଇ ହାଇସ୍କୁଲଆଡେ ଆସଛ ନା ଆସୁନ ହାଇସ୍କୁଲ୍।
ନା ଭାଇ ଯାଇନହିଁ ବହୁତ ଦିନ ଏମିତି ଖରା ହଉଛି ଭାଇ ଘରୁ ତ ବାରି ହଉନି କୁଆଡେ କଣ କେମିତିି ଯିମି। ଖରା ଟା ସିନା କମିଲେ କୁଆଡେ ଯିମି। ରଜ ଟା ତ ବୁଲିବା ପାଇଁ ଇଛା ହଉଛି କଣ କରିବି, ଏମିତି ଖରା ହେନେ କଣ ବୁଲି ହବ କି ଆ ଯୁଆ ପାଗଟେ ଦେଇଛି ସେଇଭଳିଆ ପାଗ ହେଲେ ବୁଲିଆ।
ହଁ ଏଇଭଳିଆ ପାଗରେ ହିଁ ବୁଲିଅ।
ହଁ ବା।
ଗୁଳି ଗୁଳି ହଉଚି ଅଧିକ ଆଉ।
ହଁ ହଁ।
ଏବେକା ଏବେକା ଭିନ୍ନ ଆମର।
ନା ଏଇ ଏସି ରେ ସୋଇନେ ଗୋଟେ ଅବାଗିଆ ନୁହଁ କି, ଏସିରେ ଯଦି ଶୋଉଥିବୁ ଡେଲି, ତାହେଲେ ବାହରେ ବୁଲିବାଟା ଅସମ୍ଭବ।
ହଁ।
ମୁଁ ଯେନ୍ତି ଡେଲି ଏସି ରେ ବୁଛି ବୋଲି ନା ଏସିରେ ଶୋଇଛି ବୋଲି ବାହାରାରେ ବୁଲିବା ପାଇଁ ଅବାଗିଆ ନାଗୁଚି। ଟିକେ ଅଇଁଆ ଭଲ ପାଗଟା ଦେଇଚି ବୋଲି ବାହାରିକି ଆସିଛି।
ପଳେଇ ଖାଇକି ଏତେ ରସ।
ହଁ ଏ ମୁଁ ବା ସେଇୟା କରୁଚି।
ଆଉ ବଞ୍ଚେଇବନି ଆଉ।
ନାଇ ଯାହା ହବ ଦେଖାଯିବ ଆଉ କଣ କରିବା, ଏସି ରେ ବି ତ ନସୋଇଁଲେ ହବନି।
ହଉ।
ଏଇଭଳିଆ ଏମିତି ଦୁଃଖ ସୁଖ ଚାଲିଛି ଆଉ କଣ କରିବା? ଫ୍ୟାନ୍ ପବନ ଯେ ଫ୍ୟନ୍ ପବନ କିଛି କାହିଁକା ନୁହେଁ।
ହଉ ଆ
ଆଉ ଏସି ଯେ ଏସିି ଯଦି ଏସିଟା କେତବେଳେ ସବୁବେଳେ ଶୋଇବା କଥା ନୁହେ ଯେତେବେଳେ କାଁ ଭାଆଁ ଟିକେ ଶୋଇବୁ ଯଦି ଭଲ ନ ଡେଲି ଶୋଇବା ଭଲ ନୁହେ।
ହ ଏସିିରୁୁ ପୁଣି ବସିଥିବ, ବାହାରିଗଲେ ପୁଣି ଆହୁରି ଗରମ ହଵ।
ହଁ ଏଇ ଏତେ ର ଗରମ ହଉ ଯେ ମାନେ ପୁ ଦେହଟା ଜଳିଯିବ ପୁ ଏ ଭଳିଆ।
ହଁ ପା।
ହଉ ତମଆଡେ ଚିକେନ ରେଟ୍ କେତେ କଣ ଅଛି?
ଆମ ଆଡେ ଚିକେନ ସେମିତି ଥିଲା ଦୁଇଶହ ଥିଲା ଆଉ। ଆମର ତ ଦୋକାନ ଆଉ ବିଶେଷ ଖୋଲୁନାହାନ୍ତି, ଚିକେନ ବିକେ ଆରେ ଖିଆ ବିି ନାହିଁ ନା। ସେଥି ତମର ତ କଣ ଭଲ ଦୋକାନ ରେ ଯାଇଛି ମୁଁ ଦେଖିଛି ରାସ୍ତା ସାଇଟ୍ ରେ।
ହଁ ହଁ ହଁ।
ଲୋକଟା କଥାବାର୍ତ୍ତା ଭଲ ସବୁ ଭଲ ଆଉ ଥରେ ଭଲ ବେପାର ବି ହଉଚି।
ହଁ ଭଲ ବେପାର ହଉଚି।
ସେ ମାଛ ବି ରଖୁଛି ନା ଆଣ?
ହଁ ମାଛ ବି ଚିକେନେ ଦେଶୀ କୁକୁଡ଼ା।
ସବୁ ତାଖରେ ଆଭେଲେବଲ ନୁହେ ନା।
ଉ ସବୁ ଯୋଉ ଗରମ ହଉଛି ପ୍ରଭୁ।
ଆ ଗାଧୋଇବା ପାଇଁ ଏ ବସିଚ ନା କଣ ଗାଧୋଇନ?
ହଁ ଛୁଆତି ହେଇବି ଆଉ ବସିଚି।
ଆଉ ଯା ମ ବସିଚ ଆଉ।
ଓ ତାପରେ ସ୍କୁଲ ଟା ପ୍ରାଇମେ ସ୍କୁଲ ଟା ଅଛି ଛକରେ।
ହଁ।
ବଳିଆ ପଳେଇ ଆସିି ଥିନି ସ୍କୁଲକୁ ଟିକେ ବୁଲିଆକୁ।
ଓହୋ! ସେଇଆ ଆଉ।
ହଁ ହଁ ସେ ଦୋଳି ଫୋଳି ତ ସବୁ ଭାଙ୍ଗି ଦେଇେଚନ୍ତି ଆଉ। ଆଉ କଣ ଖେଳା ଖୋଳି କରିଚ ନା ଚାଟା ବେଳେ ଖେଳା ଖେଳି କରିନ
ହଁ ଏମତି କୋଉଦିନ ଖେଳିଆ ପାଇଁ ଯାଉଛି କୋଉଦିନ ଖେଳିଆ ପାଇଁ ପାଉନି ଖରାକୁ ଦେଖି ବେଳେ ଖେଳିଆ ପାଇଁ ଯାଉନି ଆଉ। ଖରାଟା ହଉଚି ନି ଇଛା ହଉନି ତ ଘରୁ ବାହାରିଆ ପାଇଁ କେମତି ଖେଳିଆ
ହଁ ହୋ ହୋ।
ହେ ତମର ଗୋଟେ ଗଡିଆ ଥିଲା ନା କଣ କି ମାସ ଛାଡିଥିଲ।
ହଁ ରଅ ମାଛଡା ହେଇଚି ଯେ ସେଠି ଗାଧୁଆ ପାଧୁଆ ବି କରିଥିଲେ ସେ ଗଡିଆରେ ବହୁତୁ ଦଳ ହେଇଗଲାଣି ଆଉ ଗାଧେଇ ପାଧେଇ କରନାହାନ୍ତି ଆଉ।
ଅ ହ
ବହୁତ ଦହ ଦଳ ହେଇଯାଇଛି ସେ ଗଡିଆ ଟାରେ ପାଣି ବି ଅପରିଷ୍କାର ହେଇଗଲାଣି।
ଅହ ସେଇଆ ଆଉ।
ଆ ଆଉ। ତାପରେ ଯଉ ମନ୍ଦିର ଫନ୍ଦିର ରାମ ଏଠି ରଉଛି ସେ ମନ୍ଦିର ସାଇଡ ରେ ଏଠି ଆମର ଷ୍ଟୋର ରୁମ ଟା ସେଟା କାମ ହଉଚି ସେଇଠି ବି ଅଛୁ ଟିକେ ଆଉ
ହୁଁ ହୁଁ ଆଉ ସବୁ ଭଲ ତମ ଗାଁ ଖବର ସବୁ ଭଲ ନା କଣ କେମିତି?
ହଁ ସବୁ ଆମଆଡେ ଭଲ ତମର ରଁ କେମତି କଁ
ହଁ ଆମ ଆଡେ ତ ସେମତି ଚାଲଚି ମାନେ ଆମ ଆଡେ ତ ବିଶେଷ ରଜହିଁ ହୁଏନି ତମର ଯୋଉଭଳିଆ ହଉ
ହଁ ଏଇ ତମର ଲା ଲାଇନ ଅଛି ନା ନାଇଁ?
ଏ ଲାଇନ୍ ଟା ସେମିତି ତ ମାନେ ଡେଲି ରଉନି କେତେବେଳେ କେମତି ରହୁଛି କେତେବେଳେ କଟିଯାଉଛି ଖରା ଦିନ ଟା ସେ ଲାଇନ ଦଉନାଆନ୍ତି କେତେବେଳେ ମେଘ ହଉଚି।
ଲାଇନ୍ ଟିକେ ମେଘ ଆସିଲା ଏଳକୁ କାଟି ଦଉଚନ୍ତି।
ହଁ ଏ ହଁ। ଏମିତି କଁ କାଟିଆ କଥା କି ଏତେ ଜଣ ଜଣେ ଜଣେ ଏଣୁ କଁ ଗରମରେ ରହିପାରିବ ଏଇଠି
ହ ର ଅ ହ ଏବେ ବହୁତ ଜୋରେ ବୋଧେ ପ୍ରବଳ ଗରମ ହଉଚି ଆଉ।
ଆଜ୍ଞା ଏଇକିନା ରଜ କୁ କୁଆଡେ ବୁଲାବୁଲି କରିବ ନା କଣ କେମିତି କୁହ?
ରଜରେ ଦେଖିଆ ଗରମ ତ ହଉଛି ଏ ଭଳିଆ ଯଦି ପାଗ ଠିକ ଠାକ ରହିଲା ଟିକେ କୁଆଡେ ବୁଲାବୁଲି କରିବା ନହେଲେ ସେଇ ଘରେ ଆଉ। ରଜରେ କଁ ବୁଲିବି
ଆଉ ଦେହ ପା ତମ ଦେହ ପା ଠିକଠାକ ଅଛି ନା କଁ? ତମ ଦେହ ପା ଠିକ ଠାକ ଅଛି ତ
ହଁଅଁ ଏ ତମର?
ହଁ ମୋର ତୋ ଭଳିଆ ଆଉ ଟିକେ ମଝିରେ ଟିକେ ଥଣ୍ଡା ହେଇଯାଇଥିଲା ଟିକେ କମିଆଇଛି ଆଉ।
ହଁ ଭାଇ ମୁଁ ଯାଏଁ ଗାଧେଇକି ପଳେଇବି ଆଉ ଘରକୁ
ହଉ ଭାଇ ହଉ।
ହଉ ହଉ ଭାଇ ଆଉ।
ହଉ।